ଆଉ କଣ ଖବର କୁହ? ବହୁତ ଦିନ ହେଲା ଆଉ କଥା ହଉନ, କି କିଛି ନାହିଁ କି ଆଉ ମୋବାଇଲରେ ବି ଯୋଗାଯୋଗ ନାହିଁ। ଆଉ କଣ ରାଗିଛ ନା କଣ? କାଇଁ କଥା ହଉନ ତ ମୋ ସହିତ।
ନାଇଁ ମୁଁ କାହିଁକି ରାଗିବି? ତମେ ତ ପୁରା ଭୁଲି ଗଲଣି। ସେଠି ବାହାରକୁ ଯାଇକି ଏତେ ରହିକି ପୁରା ଭୁଲି ଗଲଣି ଆଉ। ତମେ ବି ତ କଥାବାର୍ତ୍ତା କରୁନ। ଆଉ ଯୋଗାଯୋଗ ତ କିଛି ନାହିଁ ଆଉ। ଭୁଲିବି କାହିଁ ମନେ ଅଛି।
ନାଇଁ ନାଇଁ ସେମିତି ନାଇଁ, ଆମେ ତ ଜମା ଥରେ କିି ଦିଥର ଦେଖା ହେଇଛେ। ସେ ଏ ଭଗବାନଙ୍କର ଗୋଟେ ଟେ କେତେ ବଡ଼ ଅ ଆମର ଯୋଗ ରହିଥିଲା, ଭଗବାନଙ୍କୁ ବହୁତ ବହୁତ ଧନ୍ୟବାଦ। ଉଁ ଆମର କୋଉ ଜନ୍ମରେ ବୋଧେ କଣ ସମ୍ପର୍କ ଅଛି କି କଣ? ନହେଲେ ସେଦିନ ଯୋଉ ମନ୍ଦିର ପାଖରେ କଣ ପାଇଁ ଦେଖାହଲେ ଆମେ ଦି ଜଣ? ଆଉ ସେଇଠୁ ତ ଆମେ ଯୋଉ ଫୋନ ନମ୍ବର ଗୁଡ଼ାକ ଆମେ ଆଣି ଥିଲେ, ଦି ଜଣ ଦି ଜଣଙ୍କର ଆମେ ଆଣିଥିଲେ। ଉଁ ତାପରେ ବି ବୋଧେ ଆମେ କେତେ ଥର କଥା ହେଇଛେ ବୋଧେ ଫୋନ ମାଧ୍ୟମରେ?
ହଁ ସେଇ ତ ଥରେ ଦିଥର କଥା ହେଇଛେ ନା କଣ ଆଉ? ସେଇ ଥରେ ଦି ଥରେ ବି ତମେ ମ ମତେ ବହୁତ ଭଲ ଲାଗିଲ। ଆଉ ସେଥିଲାଗି ମୁଁ ପୁରା ତମ ସାଙ୍ଗରେ ମିଶିଗଲି। ଆଉ ଯାହି ହଉ ତମେ ବି ବହୁତ ଭଲ। ଆଉ ତମ ସାଙ୍ଗେରେ ମିଶିକି ମତେ ବହୁତ ଭଲ ଲାଗିଲା। ଆଉ କେବେ କଣ ଆମ ଦେଖାହବ ଟିକେ କହିଲେ?
ଦେଖା ହବ ଯେ ଏଁ ଯୋଉ- ଦେଖିବା କୋଉ ଜାଗାରେ ମୁଁ ଭାବୁଛି ଗୋଟେ ଭଲ ଜାଗା କୋଉଠି ଅଛି? ଆଜ୍ଞା ମୋତେ କହିଲ ଦେଖି ଆମେ ତ ଦି ଜଣ ସାଙ୍ଗ ହେଇଇଗଲେ। ମୋତେ ତମେ ଆପଣ ଆପଣ କାହିଁକି କରୁଛନ୍ତି?
ଆଉ ତାହେଲେ କଣ କହିଲେ ହବ ତାହେଲେ?
କିଛି ନାହିଁ ମୋତେ ତୁ କଲେ ଚଳିବ। ତମେ କଲେ ଚଳିବ। ମୁଁ ତମକୁ ତମେ କରୁଛି ତମେ ମୋତେ କାଇଁ ଆପ ଆପଣ ଆପଣ କରୁଚ।
ଆଚ୍ଛା ହଉ ତାହେଲେ ଠିକ। ଆଜିଠୁ ତାହେଲେ ତତେ ମୁଁ ତୁ କରୁଛି ଆଉ, ହେଲା କି?
ହଁ କିଛି ନାଇଁ। ତୁ କରିପାର, ତମେ କରିପାର। ତମେଟା କିଛି ଅସୁବିଧା ନାଇଁ। କିନ୍ତୁ ତୁ ଟାରେ ଅଧିକ ଆପଣାର ଥାଏ। ତୁ ଶବ୍ଦଟାକୁ ବହୁତ ଲୋକ ଭାବନ୍ତି ଯେ ସେ ମତେ ତୁ କଲା। କିନ୍ତୁ ତୁଟାରେ କିଛି ନାହିଁ। ତୁଟା ତୁ ଯଦି ନିଜ ଅନ୍ତର ସହକାରେ ଯଦି ନିଜର ଅନ୍ତରାତ୍ମା ଜଣକୁ ସମ୍ପର୍କ ବୋଲି ମାନୁଛି। ଯଦି ଅନ୍ତରର ସହିତ ତମେ କାହାକୁ ବି ଭଲ ପାଉଛ ତାହେଲେ ପାଟିରୁ ସେଇଟା ଆପେ ଆପେ ତା ପ୍ରତି ତୁ ଟା ଆସିବ ତା ମାନେ ନୁହେଁ ଯେ ଆମେ ଯଦି ଜଣଙ୍କ ସାଙ୍ଗରେ ଆମେ ରାଗିଥିବା ଝଗଡ଼ା କରିବା କି କଣ ସେଇଗୁଡ଼ାକରେ ପାଟିରୁ ତୁ କଲେ ଭଲ ନୁହେଁ କିନ୍ତୁ ପାଟିରୁ ତୁ ଟା ବାହାରିଲେ ସେଇଟା ସମ୍ପର୍କର ଶବ୍ଦ ବୋଲି କୁହାଯାଏ।
ହଉ ତାହେଲେ ଆଜିଠୁ ତତେ ମୁଁ ତୁ କରିବି ଯେ। ଯେହେତୁ ଆମେ ଏତେ ମାନେ ବଢିଆ ସେ ମିଶିଗଲେଣି। ଆଉ ଦିଦିନି ଏବେ ଦେଖେ ଭଲସେ ଚିହ୍ନିଗଲେଣି ତାହେଲେ ଆଜିଠୁ ତତେ ତୁ ହିଁ କଲି। କା ସାଙ୍ଗ ବୋଲି ଭାବିଲି ଯେହେତୁ ଆଉ ତମେ କରିକି କଣ ଲାଭ କହୁନୁ? ଆଉ ଆଉ କହିଲୁ ଆଉ ତମ ସେପଟେ ସବୁ କଣ ବର୍ଷା ବର୍ଷି ହେଲାଣି ନା ନାଇଁ? ଆଉ କଣ ଖିଆପିଆ କରିଛୁ? ଆଜି କଣ ରୋଷେଇ କରୁଛୁ କହିଲୁ?
ହଁ ମ ରୋଷେଇ କଣ ହେଇଛି। ଆଜି ତ ଶନିବାର ଥିଲା। ଆଉ ଏମତି ସାଧା ହେଇଛି। ଭାତ ହେଇଥିଲା ଆଉ ଡାଲି ହେଇଥିଲା। ଆଳୁ ଭର୍ତ୍ତା ହେଇଥିଲା। ଭଜା ହେଇଥିଲା। ଶାଗ ଟିକଏ ହେଇଥିଲା। ଆଉ ସେମିତି କିଛି ହେଇନି। ଆଉ ଆମ ଘରୁ ଜଣେ ତ ଯାଇଥିଲା। ଆମର ଆଜି ବିଲ ଚାଷ ହେଉଥିଲା ଯେ। ବର୍ଷା ଚାରି ଦିନ ହେଲା ହେଇଛି। ବିଲ ଚାଷ ହଉଥିଲା ଯେ ଆମ ଘରୁ ଆଜି ଜଣେ ଯାଇଥିଲା ସିଏ ଗୋଟେ କଙ୍କଡ଼ା ଆଣିକି ଆସିଲା। କଙ୍କଡ଼ା ଆଣିକି ମୋତେ କହୁଛନ୍ତି ଆଉ ତରକାରୀ କର। ତମେ ଦେଖିିବା କହିଲ ମୁଁ କେମି ସେ ଗୋଟେ କଙ୍କଡ଼ା ଆଜି ଗୋଟେ ଶନିବାରେ ମୁଁ ଘରେ ମୁଁ କଙ୍କଡ଼ା ଗୁଡ଼ା କେମିତି ତରକାରୀ କରିବି
ନାଇଁ ନାଇଁ ଆଜି ଶନିବାର କଣ ଗୋଟେ କଙ୍କଡ଼ା ତରକାରୀକରିବୁ। ଆଜି କରନି ଗୋଟେ କାମ କର ହେଲା ତାକୁ ଯୋଉ ରଖିଦେଇଛ ସେ ଯୋଉ ପାଣି ଥିଲା ତ ବଞ୍ଚିଥିବେ ତ?
ହଁ ପାଣିରେ ସେ ଅ ଅଛନ୍ତି ତ ପାଣିରେ ଅଛନ୍ତି। ଦେଖିବା ଆଉ ତାକୁ କରିଦେଲେ କାଲି ଯଦି କରିଦେଲେ ନହେଲେ ସେ ଖାଇଵେ। ଆଉ ଆଜି କାହିଁ ଶନିବାରଟାରେ ସେଗୁଡ଼ାକ ମୁଁ କରିବି ମ ମୋତେ ଭଲ ଲାଗେନି ସେ କଙ୍କଡ଼ା ଖାଇବାକୁ ତମକୁ ଭଲ ଲାଗେ?
ନାଇଁଲୋ ମୁଁ ତ ଟୋଟାଲି ବି ଆଇଁଷ ଛାଡ଼ି ହିଁ ଦେଇଛି। ମୁଁ ତ ଖାଉନି। କିନ୍ତୁ ତୁ ଯଦି କହୁଛୁ ଯୋଉ କରିବୁ ତାହେଲ ଆଜି କରନି କାଲି ବରଂ କର ହେଲା। ଆଉ ତୁ ଶିଖିଛୁ କି? ମାନେ ମୁଁ ସେଗୁରା ଖାଏନି କିନ୍ତୁ ଘର ଲୋକ ପାଇଁ କରେ। ହଉରେ କେମିତି କଣ ହୁଏ କହିଲୁ? ମୁଁ ଦେଖେ ନହେଲେ ଟିକେ କରିବି କେବେ ଘର ଲୋକଙ୍କ ପାଇଁ।
ମୁଁ କଙ୍କଡ଼ା ତ ମୁଁ ବହୁତ ଟାଇମ ଆଗରୁ ବି କଙ୍କଡ଼ା କରିଛି। କକଡ଼ାକୁ ଅ ପ୍ରଥମ କଥା ହେଲା? ଜୀବ ହତ୍ୟା ମହାପାପ। କିନ୍ତୁ ଦ୍ଵିତୀୟରେ ଯେହେତୁ ଆମେ ଗୋଟେ ଖାଇଦେଲେଣି ତ ତାକୁ ଖାଇବାକୁ ପଡୁଛି କି ଖାଇଦଉଛେ ଆଉ ସେଇଟା ଅ ସେଇଟା ନିଜ ନିଜ ଉପରେ ସେଇଟା ନିର୍ଭର କରେ କିଏ ଆମିଷ ଖାଇବ କିଏ ନ ଖାଇବ ସେଇଟା ଆମେ ତ କହିପାରିବାନି ଫାଷ୍ଟ ତାକୁ କଙ୍କଡ଼ାଟାକୁ ପ୍ରଥମେ ଆମେ ଯଦି ଏ ଜଣେ ଜଣେ ଅଛନ୍ତି ସେ କଙ୍କଡା ବଞ୍ଚିଥିବ ବି ତାକୁ ତା ଗୋଡ଼ କୁ ଛିଣ୍ଡେଇ ଦିଅନ୍ତି। ଆଉ ସେମିତି ବି କରୁଛନ୍ତି ସମସ୍ତେ ତାକୁ ତା ଗୋଡ଼କୁ ଫାଷ୍ଟ ଛିଣ୍ଡେଇଦବ। ଗୋଡ଼କୁ ଛିଣ୍ଡେଇ ଦେଇକି ତା ପେଟ ଉପରେ ଗୋଟେ ଅଛି ପତଳା ଚମଡ଼ାଟେ ଅଛି। ସେଇଟାକୁ ଭିଡ଼ିଦବ। ସେଟା ଭିଡି ଦେଲେ ସେ ଆପେ ଆପେ ତାର ଯେତିକି ମାଂସ ଥିବ ସେ ଲାଗିକି ବାହାରି ଆସିବ। ଆଉ ତା ପିଠିଟା ସେ ଖାଲି ଖୋଳ ହେଇକି ପଡିଯିବ ସେ ତାକୁ ଆମେ ଯେହେତୁ ଯଦି ସମୁଦ୍ର କଙ୍କଡା ହେଇଥିବ ତାହେଲେ ଟିକେ ବଡ ବଡ ଆକାରରେ ଆସିବ। ଆଉ ଆମର ଯୋଉ ଗାଁ ମାନଙ୍କରେ ବିଲବାଡ଼ିରୁ ଯୋଉ କଙ୍କଡ଼ା ସବୁ ଆସୁଛି ସେଗୁଡ଼ାକ ସବୁ ବେଶୀ ବଡ ନାହିଁ ସାମାନ୍ୟ ବଡ ଆକାରର ଆଉ ଛୋଟ ବି ଆସୁଛି। ତାକୁ ଆମର ଯୋଉଟା କୁହନ୍ତି କି ମାଣ୍ଡୁଆ କଙ୍କଡା। ତାକୁ ସେ ତାପରେ ଖୋଳ ପାଟାକୁ ବାହାର କରିଦବ। ଆଉ ଯୋଉ କଙ୍କଡ଼ା ର ଯୋଉ ବୁଢା ଦିଟା ଯାଏ। ଦିଟା ଥାଏ ବଡ ବଡ ଗୋଡ ଦିଟା ସେଇ ଦିଟାରେ ବହୁତ ପରିମାଣରେ ଆମର ଭିଟାମନ୍ ଅଛି। କିନ୍ତୁ କଙ୍କଡ଼ାଟା ଆମ ଦେହ ପାଇଁ ବହୁତ ଭଲ। କଙ୍କଡା କିଛି ଅପରିଷ୍କାର ଜିନିଷ ବି ଖାଏନି କି କକଡ଼ା କୌଣସି କେବଳ ସେ ମାଟି ହିଁ ଖାଏ କକଡା ଯୋଉ ଗାତରେ ରୁହେ ସେ କେବଳ ମା ଟି ଆଉ ପାଣି ଖାଇକି ରୁହେ ତେଣୁକରି କଙ୍କଡ଼ାଟାରେ କୌଣସି ପ୍ରକାରର ମାନେ ନାହାନ୍ତି ସେମିତି ସେଟା ଖାଇଲେ ଦେହ ପାଇଁ ଖରାପ ବୋଲି ସେମିତି କିଛି ନାହିଁ। ତାପରେ ତାକୁ ଏମିତି ସଫା କରିଦବ ଟିକେ ଭଲସେ ସଫା କରି ଦେଇେଇକି ତାକୁ ତେଲ ସୋରିଷ ତେଲରେ କିନ୍ତୁ ଯଦି କରିବ ସେଇଟା ବହୁତ ଭଲ ଲାଗିବ। ସୋରିଷ ତେଲରେ ତାକୁ ଚୁଲି ରେ ବସେଇବ କଡ଼େଇ। ବସେଇକି ତାକୁ ସୋରିଷ ତେଲ ପକେଇ ଉ ଲୁଣ ହଳଦୀ ସେଥିରେ କି ଫାଷ୍ଟ ଭାଜିଦବ ଭାଜିଦେଲା ପରେ ତାକୁ ମସଲା ଆମର ଯେମିତି ସାଧାରଣ ଅ ଆଇଁଷ ରେ ହୁଏ ପିଆଜ ରସୁଣ ଅଦା ସେଥିରେ ଗୋଟେ ପକେଇ ଦେବେ କଣ ସେଇଟା କୁହନ୍ତି ଆମର ଡାଲଚିନି। ଖଣ୍ଡ ଡାଲଚିନି ସବୁ ପକେଇ ଦେଇେଇକି ଗୋଟେ ମସଲା କରି ତାକୁ ମସଲା କଷି ଆକୁ ପକେଇଦେବେ ଆଉ ଯଦି ଆଳୁ ପକେଇବା କଥା ବି ପକେଇଦବ କିଛି ଅସୁବିଧା ନାହିଁ। ଏମିତି କରିଦେଇକି ତାକୁ ଟିକେ ଦଶ ରୁ ପନ୍ଦର ମିନିଟ୍ ତାକୁ ଆସ୍ତେ ଆସ୍ତେ ଧିମା ଚରେ ଜାଳିବ ତାପରେ କଙ୍କଡା ତରକାରୀର ସ୍ଵାଦ ଜାଣିବ। ଆଉ ମୁଁ ତ ବହୁତ କଥା କହିଦେଲି କଙ୍କଡା ବିଷୟରେ ତମେ ମତେ ଆଉ କଣ କୁହ ଟିକ କଙ୍କଡା କଥା?
ଆଉ କଣ କହିବି ତୁ ଯେବେବି ତୁ ତ ନିଜେ ତମେ ତମେ କହିଲୁଣି ଚିଡିଲୁ ଏଇନା ପୁଣି ତୁ ନିଜେ ବି ତମେ କହୁଛୁ। ହଉ ତୁ ଶୁଣୁ ତୁ ଆଉ ଯେବେ ବି ଆମ ଘରକୁ ଆସିବୁ ଆଉ ସେ କଙ୍କଡ଼ା ଜୋଳ ଟିକେ କରିକି ଆଣିବ ମୁଁ ନ ଖାଇଲେ ଆମ ଘର ଲୋକ ଖାଇବେନି।
ହଁ ଯଦି ବର୍ଷାଦିନେ ଯିବି ତାହେଲେ ମୁଁ ନିଶ୍ଚିନ୍ତ ମାଣ୍ଡୁଆ କ ଙ୍କଡା ନେଇକି ଯିବି ବିଲଡୁ ମାଣ୍ଡୁଆ କଙ୍କଡା ନେଇକି ଆଉ କଙ୍କଡା ତ ସବୁବେଳେ ବିଲ ବାଡ଼ିରେ ମିଳିବେନି ଆଉ ଏମିତି ବି ଆମର କଣ ସମୁଦ୍ର ପାଖ ଯେ ଆମେ ସମୁଦ୍ର କଙ୍କଡା ପାଇବା। କି କିନ୍ତୁ ମୁଁ ବହୁତ ଚେଷ୍ଟା କରିବି ମୁଁ ଯେବେବି ଯିବି ଆଉ ଏଇ ବର୍ଷା ଦିନେ ହିଁ ଯିବି ଆଉ ବର୍ଷା ଦିନେ ଗଲେ ମୁଁ ନିଶ୍ଚିନ୍ତ ଭାବରେ ମା ଣ୍ଡୁଆ କଙ୍କଡ଼ା ମୁଁ ନେଇକିରି ଯାଇଥିବି ତମ ପାଇଁ ହେଲା।
ଏ ସେମାନଙ୍କ ପାଇଁ ସିନା ଆଣିବା ମୋ ପାଇଁ ତାହେଲେ କଣ ଆଣିବ ସାଧା ଜିନିଷ
ହଁ ସାଧା ଜିନିଷ ମୁଁ ସେ ଗଲାବେଳେ ସେଠି ଆମର ଗୋ ଟେ ବଡ ବଜାର ଅଛି ସେ ବଜାରରେ ବହୁତ କିଛି ଜିନିଷ ମିଳୁଛି। ମୁଁ ଯଦି ହବ ଗଲାବେେଳକୁ ତମ ପାଇଁ ପନିର ନେଇଯିବି। ଆଉ ଛତୁଟିକେ ନେଇଯିବି ସେତିକି ହେଲେ ହେଇଯିବ ତ ନା ନାଇଁ ଆଉ କଣ?
ନା ନା ମୁଁ କିଛି ମାନସେ ବଜାର ଜିନିଷ ଖାଏନି ତୁ ଯାହାବି ଆଣିବୁ ତୁ ଯାହାବି ଆଣିବୁ ତୁ ଘରୁ ବନେଇକି ହିଁ ଆଣିବୁ।
ଆରେ ମୁଁ ଭାବୁଛି ଏଇଠୁ ନେଇଯିବି କିଣିକି ଗଲା ବେଳେ ଏଠୁ ତ ମୁଁ ଟିକେ ଦୂର ବା ଟ ହବ ଗଲାବେଳେ ଉଁ ଯାହାହେଲେ ବି କାଳେ ଜିନିଷ ରୋଷେଇଟା ନଷ୍ଟ ହେଇଯିବ ମୁଁ ଭାବୁଛି ସେଥିପାଇଁ ଗଲାବେଳେ ଛ ତୁ ପନିର ନେଇଯିବି ତମ ଘରେ ମୁଁ ବନେଇଦେବି ଅସୁବିଧା କଣ ହେଲା କିଛି ତ ନାହିଁ।
ଓହୋ ତାହେଲେ ହଁ ସେମିତି ହବ କିନ୍ତୁ ଶୁଣୁ ତୁ କିଛି ପିଠା ଉପରେ ଯଦି କିଛି ଆଣିଥାନ୍ତୁ ଭଲ ହବ ଯେମିତି କି ପୁରା ଅଧିକ ଦିନ ରହିବ। ଆଉ କୋଉ କୋଉ ପିଠାରା ଅଧିକ ଦିନ ରହିବ ଟିକେ ମୋତେ କହିଲୁ?
ନା ଅ ଅଧିକ ଦିନ ହେଲେ କେବଳ ସେଇ ଆମର ଆରିସା ପିଠାଟା ଅଛି ସେ ଆରିସା ପି ପିଠାଟା ଯଦି ଦଶ ରୁ ପନ୍ଦର ଦିନ ଭିତରେ ପାଖାପାଖି ରହିଯିବ ନହେଲେ ଅନ୍ୟ କୌଣସି ପିଠା ଏତେ ଦିନ ରହିବନି ଆଉ ଆମର ମଇଦାରେ ଗୋଟେ ହୁଏ ନିମିକି ସେଇଟା ବି ରହିଯିବ ସେଇ ପନ୍ଦର ଦିନ ପାଖାପାଖି ରହିଯିବ।
ତାହେଲେ ସେଇ ତାହେଲେ ସେଇ ପିଠାଟା ତୁ କରିକି ଆଣିବା ସେଟା କେମିତି କରନ୍ତି?
କଉଟା କହିଲ ଦେଖିଆ?
ଏଇ ସେ ଆରିସା ପିଠା ମ ଚିନି ଆରିସା ଗୁଡ ଆରିସା ମୁଁ ଜାଣିଛି ଅଛି ଯେ କୋଉ ପିଠାଟା କଲେ ମାନେ ବହୁତ ଭଲ ଲାଗିବ। ଆଉ ସେଟା ଟିକେ ଅଧିକ ସମୟ ରହିବ ମାନେ ବହୁତ ଦିନ ସେଟା ରହିବ।
ସେଇଟା ତ କହିଲି ସେଇ ଆରିସା ପିଠାଟା ସାଧାରଣତଃ ଆମର ଦଶ ରୁ ପନ୍ଦର ଦିନ ଯାକେ ରହିବ ଆଉ ସେ ଆରିସା ପିଠାଟା ଅ ଏମିତି ଚୁନା ଚୁନାକୁ ଟିକେ ଅଧିକ ପାଣି ଖୋଇକି ଗୋଟେ ଦିନ ଆଗରୁ ବତୁରେଇବାକୁ ପାଣିରେ ଭିଜେଇକି ର ରଖିବାକୁ ପଡିବ ଚୁନା ବତୁରିଲା ପରେ ତାକୁ ଆମେ ଗ୍ରାଇଣ୍ଡର ଅଛି ଗ୍ରାଇଣ୍ଡରରେ ଗୁଣ୍ଡ କରିଦେବା ଗୁଣ୍ଡ କରିଦେଇକି ତାକୁ ଯେତିକି ଗୁଡ ଆମର ଯେତିକି ଚୁନା ଆମର ମାଣ ହିସାବରେ ହଉ କି କେଜି ହିସାବରେ ହଉ ଯେତିକି କେଜି ଗୁଡ ନେଇଥିବା ସେତିକି କେଜି ଚୁନା ଦେଇକି ତାକୁ ଆମର ଚୁଲିରେ ଯନ୍ତା କରିଦବା। ଜନ୍ତିଲା ପରେ ସେ ଜ ତାରେ ରାଶି ପକାହବ ଗୋଲମରିଚ ପକାଯିବ ପାନମଧୁରୀ ପକାଯିବ ନଡ଼ିଆ ବି ପକାଯିବ। ଏତା ଏମିତି ସବୁ ପକେଇ ପକେଇ ପକେଇ ପକେଇକା ଉଁ ତାକୁ ଜନ୍ତି ଦେଲେ ହବ ଜନ୍ତି ଦେଲା ପରେ ତାକୁ ଗୋଲ ଗୋଲ କରିକି ଛଣା ହବ ଆଉ। ଏମିତି ହୁଏ ଆଉ।
ଓହୋ ହଉ ତାହେଲେ ତୁ ଯେବେବି ଆସିବୁ ମୋ ପାଇଁ ସେଇ ଆରିସା ପି ଆରିସା ପିଠା କରିକି ଆଣିବୁ ଆଉ ସେଇ ବଜାରରୁ ସେ ଛ ଛତୁ ଆଉ ପନିରି ଆଣିବୁ ଏଇଠି ବନେଇଦବା ହେଲା କି।
ହଁ ଆଉ ଗୋଟେ ବି ଅଛି ଏ ଆମର ସେ ଚୁନାରେ ଆଉ ଗୋଟେ ଅଛି ସେଇଟାକୁ ଚିତଉ ପିଠା କୁହନ୍ତି। ଏ ମୁଁ ଗଲେ ତମ ଘରକୁ ତମେ ଚୁନା କରି ରଖିଥିବ ଆମକୁ ଗୋଟେ ଭଲ ଗୁଡ଼ ମିଳୁଛି ମୁଁ ଗୁଡ଼ ନେଇକି ଯାଇଥିବି ଆଉ ହଁ ଆମ ପଟେ ଭଲ ଦେଶୀ ଗାଈ ଘିଅ ଆମର ହେଉଛି ଏପଟେ ଦହି ବି ହଉଛି। ମୁଁ ଗଲା ବେଳକୁ ଗୋଟେ ସେରେ ଦହି ନେଇକି ଯାଇଥିବି। ତମେ ଖାଲି ଚୁନା କରିଥିବ ମୁଁ ଯଉ ଦହି ନେଇଥିବି ସେ ଚୁନାରେ ଗୋଳେଇ ଆଉ ହଁ କଦଳୀ ତ ମୁଁ ଏତେ ବାଟରୁ ନେଇ ପାରିବିନି। ତମେ ଟିକେ ଅଧିକ ପାଚିଥିବା କଦଳୀ ସେଇଥିରୁ ଆଣିଥିବ କିଣିକି ସେ କଦଳୀ ରଖିଥିବ ମୁଁ ଗଲେ ଚୁନାରେ ଗୋଟେ ଭଲ ଆମର ଚିତଉ ପିଠା କୁହନ୍ତି ଏ ମୁଁ ସେପଟରେ ତ ମୁଁ ଶୁଣିଛି ସେପଟରେ ପ୍ରାୟ ନଥାଏ ଚିତଉ ପିଠା ଆଉ ମୁଁ ଗଲେ ସେଇଟା ଚିତଉ ପିଠା କରିଦେବି ତମେ ସେଇ ଜିନିଷ ଟାକୁ ଖାଇବ ହେଲା।
ହଉ ତାହେଲେ ଠିକି ଅଛି ଆଉ ଯେବେବି ଆସିବ ସେସବୁ ଆଣିବ ଏଇଠି ବି ସେ କରିଦବା ଆଉ ତାହେଲେ କୋଉଦିନ ଆସିବ କୁହ।
ମୁଁ ଭାବିଛି ଏବେ ତ ବର୍ଷା ଆରମ୍ଭ ହେଇଗଲାଣି। ଆଉ ଅଧିକ ବର୍ଷା ହେଲେ ବି ମୁଁ ଏକୁଟିଆ ଏତେ ବାଟୁରୁ ଯିବାଟା ସମ୍ଭବ ହେଇପାରିବନି। ମୁଁ ଭାବୁଛି ଦେଖିକି ଗୋଟେ ସପ୍ତାହ ଭିତରେ ମୁଁ ଯାହା ହେଲେ ବି ମୁଁ ଯାଇକି ଘରେ ପହଞ୍ଚିବି। ଆଉ ମନ ଦୁଃଖ କରିବାର କିଛି ନାହିଁ ଏତେ ଦିନି ପରେ ଯେହେତୁ ଆମେ ଦେଖା ହେଇଚେ ଏ ବହୁତ ବର୍ଷ ପୂର୍ବରୁ ଦେଖା ହେଇଥିଲି ଆଉ ଏତେ ଦିନ ପରେ ଆମେ ଫୋନ ଯୋଗାଯୋଗ କରିପାରୁଚେ ଆଉ ସେଇଥିପାଇଁ ବହୁତ ଖୁସି ଲାଗୁଛି ମତେ। ମୁଁ ଯାଇକି ଏବେ ଏଇ ଗୋଟେ ସପ୍ତାହ ଭିତରେ ଦେଖା କରିବି। ହଉ ମୁଁ ରଖୁଚି।
ହଁ ହଁ।